ହାଲୋ।
ହଁ କଣ କରୁଚ?
ହଁ ଏଇ ବସିଚି ଆଉ ତମେ?
ଅଁ ହଁ ମୁବି ଏଠି ଖାଇକି ଆସିଲିତ ଆଉ।
ଆଛା କଣ ଖାଇବା ହେଇଥିଲା?
ଶୁବୁନି କିଛି ପାଖକୁ ଟିକେ ମୋବାଇଲ୍ ଟା ରଖିକି କହ ହାଲୋ
ହଁ ସୁବିଲା?
ହଁ ଆଉ ଟିକେ ଜୋରେ କୁହ ପାଖରେ ରଖିକି କୁହ।
ହୁଁ ହୁଁ କହ କାଲି କଣ ଖାଇବା ହେଇଥିଲା?
ମୁଁ କହିଲି ଅଭଡା ଆଜି ଖାଇଥିଲି ତ ଆଉ ସେଇ ଯାହା ତାଙ୍କର ତଳ ଘରରେ ଇଏ କରିଥିଲେ ତ ଆଜି ଗୋଟେ ପୋହୁମ କରିଥିଲେ
ଆଚ୍ଛା ଆଚ୍ଛା ଅଭଡା କୋଉଠୁ କଣ ମନ୍ଦିରରୁ କୋଉଠୁ ଆସିଥିଲା
ନାଇଁ ଜଗନ୍ନାଥ ମନ୍ଦିର ରୁ
ଆଚ୍ଛା ଆଚ୍ଛା ଜଗନ୍ନାଥ ମନ୍ଦିର ଏବେ ଅଭଡା ତ ହବା କଥା ନୁହଁ ବୋଧେ ଠାକୁର ଅଣସର ଘରେ ଅଛନ୍ତି
ଏ ଜଗନ୍ନାଥ ମନ୍ଦିରକୁ କି ଲିଙ୍ଗରାଜରୁ ମୁଁ ଜାଣିନି ବାକି ଜାଣିଛି କି ଅବଡ଼ା ଆସିଥିଲା ହୁମ କରିଥିଲେତ ତଳ ଘର
ଆଚ୍ଛା ଆଚ୍ଛା। ଆଉ କେମିତି ଘରେ ସବୁ ଭଲ ଅଛନ୍ତି ଘରେ କିଏ କିଏ ଅଛନ୍ତି?
ଘରେ ମୁଁ ଅଛି ମାମା ଅଛି ବାବା ଅଛନ୍ତି
ଆଚ୍ଛା।
ଆ ଆଉ ତମର
ହଁ ବାପା, ମା, ଭାଇ, ଭାଉଜ, ମୁଁ ଆଉ
ଆଉ ପଢ଼ା ଆଉ ଆପଣ ଏବେ କଣ କରୁଛନ୍ତି ପଢ଼ାପଢ଼ି ନା କଣ
ନାଇଁ ନାଇଁ ମୁଁ ଜବ୍ କରୁଛି ଆଉ
ହଁ ହଁ କୋଉଥିରେ?
ଅଛି କନଷ୍ଟ୍ରକ୍ସନ ଲାଇନରେ ଅଛି ତମେ କୋଉଥିରେ ଜବ୍ କରୁଛ।
ନାଇଁ ମୁଁ ଜବ ନାହିଁ ମୁଁ ପଢୁଛି
ଆଚ୍ଛା ଆଉ ରଜରେ କୁଆଡ଼େ ବୁଲାବୁଲି ହେଇଥିଲା ନା ନହିଁ।
ହଁ ରଜରେ ଯାଇଥିଲୁ ସେଇ ତିନି ନମ୍ବର ଇଏ ପଡିଆ।
ଆଚ୍ଛା କଣ ବୁଲିଲ ସେଠି
ସେଇଠି ସବୁ ଦୋକାନ ଗୁଡା ସେଇ ଇଏ ଗୁଡା ପଡିଛି ଷ୍ଟଲ ଗୁଡା ଆଉ ସେଠି ସବୁ ଦୋଳି ପଡିଥିଲା
ହଁ।
ଆଉ ତମେ?
ହଁ ଏମିତି ବୁଲାବୁଲି ହେଇକି ଗାଁରେ ଆଉ।
ଉହୁଁ ମୁଁ କହିଲି ଭଏସା ବୋଧେ ଫ୍ଳୋଏଣ୍ଟଲି ଆସୁନି
ଟିକେ ବୁଲାବୁଲି ଗାଁରେ ହେଇଛି ଆଉ
ହଁ।
ହ୍ୟାଲୋ।
ହଁ ହଁ ହଁ କହୁନୁ ଆଉ ଖାଇବାସଲ